ହ୍ୟାଲୋ।
ବଡ ବଡ ଭ୍ରାତା ନମସ୍କାର।
ନମସ୍କାର ।
ବଡ଼ ଭ୍ରାତା ଆମେ ଆମେ ଏଇ ଯୋଉ କଥାଟା ହବା ଆମେ କଥା ହବା କାହା ବିଷୟରେ କହିଲେ?
କାହା ବିଷୟରେ କୁହନ୍ତୁ?
ଆମ ଯୋଉ ଗ୍ରାମ ଦେବତୀ ପାଖରେ ଏବେ ଯୋଉ ହବ କଣ କହିଲ? ଆପଣ ଯେହେତୁ ଆମର ଗୋଟେ ମେମ୍ବର ଅଛନ୍ତି ମେମ୍ବର ତୁନ୍ତୁ ଆପଣ ଏକ ଏକ ସଂଘର ଜଣେ ସଭାପତି ଅଛନ୍ତି ଯେହେତୁ ଆମ ଗ୍ରାମ ଦେବପତି ଶଙ୍କର ଯେହେତୁ ଆପଣ ସଭାପତି ଅଛନ୍ତି, ସେ ଯଉ ବଗିଚା ଟା ଆମର ଗ୍ରାମ ଯୋଉି ପାଖରେ ଯୋଉ ବଗିଚା ଟା ଅଛି ସେଇଟା କେମିତି କରିବା ନୂତନ ଭାଗରେ ଆପଣ ସେଇ ବିଷୟରେ ଯଦି ଆପତେ ମୋତେ କୁହନ୍ତି ମୁଁ ଆପଣଙ୍କୋ ଉପରେ ଚିର ଉପକୃତ ହୁଅନ୍ତି। କାହିଁକି ନା ଚାରିରୁ ପାଞ୍ଚ ବର୍ଷ ହେଲାଣି ତା ପୂର୍ବେ ଆମ ବଡ ଭାଇ ମାନେ ଆପଣ ଜାଣିଥିବେ ଆପଣଙ୍କ ବଡ ଭାଇ ମୁଁ ବଡ ଭାଇ ସବୁ ମିଶିକି ସେ କାର୍ଯ୍ୟ ଗୁଡା କରୁଥିଲି ମାନେ ବଗିଚା ସମ୍ଭାଳିକି ରଖିଥିଲେ ଯେହେତୁ ଆପଣଙ୍କ ସମସ୍କାନ୍ତ ଚାରି ପାଞ୍ଚ ଜଣ ଯେହେତୁ ଆପଣଙ୍କ ସମସ୍କନ୍ଦ ସେ ସମ୍ଭାଳି ପାରି ପାରିଲେ ନାହିଁ। ବୁଝିପାରଲେ ଆଉ ଆପଣ ଯୋଉ ଜଣେ ଦ ଜଣେ ରହିଗଲେ ବୁଝିଲେ ସେମାନେ ଆଉ ତମେ ଆ କିଛି କରିପାରିଲ ନାହିଁ ସେଇଟା ଏବେ ଆମେ ନୂତନ ପିଲାଙ୍କୁ ନେଇକି କିନ୍ତୁ ନୂତନ ଭାବରେ ସେ ବଗିଚା ଟା ତିଆରି କରିବା। ଆଉ ଆମ ଗ୍ରାମ ଦେବତୀ ଆମ ଯଜ୍ଞ ଆସୁଅଛି ଯେହେତୁ ଆଉ କିଛି ମାସ ପରେ। ତା ଭିତରେ ଆମ ସବୁ ବଗିଚା ସବୁ ପ୍ରକାର ଫୁଲ ବୁଝିପାରିଲେ ଆଉ ଗୋଟିଏ ପିଜୁଳି ଗଛ ଆଉ ମୁଁ ମଧ୍ୟ ଚାହୁଁଛି ଗୋଟିଏ ଆମ ଯୋଉ ଉଁ ଅ ଅଛି ତେନ୍ତୁଲି ଗଛ ସେଇ ପଟୁଆ ଗୋ ଲଗେଇଦବା କି ଗଛ କହିଲେ ଆମ କଦମ୍ବ ଗଛ ବୁଝିପାରିଲି କଦମ ଗଛ ଯେହେତୁ ଗୋଟିଏ ଡେଙ୍ଗା ହେଇଥାଏ ସେ ଭଲ ସୁନ୍ଦର ଦେଖା ହୁଏ।
ଆଜ୍ଞା ଆପଣ ଗୋଟେ କଥା ଶୁଣନ୍ତୁ ଭଲ କଥା ଟ କହିଲେ ଯୋଉ କହିଲେ ଆପଣ ଅଛି ଯୋଉ ଆମର ଯୋଉ ବଗିଚାର ବଗିଚାର ଚତୁର୍ପଶକୁ ଆ ପ୍ରଥମେ ଆଗେ ଏ କ ମାନେ ଯୋଉ ଆମର ଯୋଉ ବାର ଦିଅନ୍ତି ଚାରିପଟକୁ ଆମେ ଆଖ ପ୍ରଥମେ ଆଟ ବାର ବୁଲିକି ଆକଟ କରିବାକୁ ପଡ଼ିବ ବୁଝିଲେ କି। ତାପରେ ଆପଣ ଯୋଉ କଥା କହିଲେ ଏ ଯୋଉ କହଆଁ ତନ୍ତୁଟି ଗଛ ନ୍ତୁଷେ ଯୋଉ କଦମ୍ବ ଗଛ ଗୋଟେ ଲଗେଇଦେଲେ ଭୟ ଭଲ ଲାଗିବ। କହୁଚି ସେ ଜାଗା ଟାକୁ ଆମେ ଅ ଆମେ କଥା ହଉଥିଲୁ ଏଇ କିଛି ଦିନ ତଳେ ଏଇ ବଗିଚା ପାଇଁ ସେଇ ଜାଗା ଟାକୁ ଆମେ ଗୋ ଗୋ କରିବା। କଣ ନା ଗୋଟା ଠାକୁରଙ୍କର ମୂର୍ତ୍ତି ବୁଝିଲେ କି କାହିଁକିନା ସେ ଜାଗାରେ କୌଣସି ଗଛ ଉଦ୍ଧେଇବନି କାହିଁକିନା ବଡ଼ ଗଛ ଯେହେତୁ ଅ କିଛି ବଡ କଥାର ଅଛି ବରଗଛ ତଳେ ଅ ଯୋଉ ବରଗୁଳି ଗଛ ବଧାଏ ନାହିଁ।
ହଁ।
ବୁଝିଲେ କି ସେଇପରି ଜିନିଷ ସେଇ ଜାଗାଟାକୁ ଆମେ ଗୋଟେ ଠାକୁରର ମୂର୍ତ୍ତି ଏ କରି ଠିଆ କରିବାକୁ ଆମେ ଚାହୁଁଚୁ, ବୁଝିଲେ କି?
ଠାର ମୂତ୍
ରହିବ ଯେହେତୁ ଆ ସ୍ଥାପନ ତ ପୂଜା ତ ହବନି। ଠାରଙ୍କ ମୂର୍ତ୍ତି ଗୋଟା ଅ ହବ ଗୋଟା ମୂର୍ତ୍ତି ତିଆରି ହେଇକି ଥୋଇବ।
ନାଇଁ ନାଇଁ ଆପଣ ଯୋଉ କଥା କହୁଛନ୍ତି ଆପଣ ଯୋଉ କଥା କହୁଛନ୍ତି ଠିକ କଥା କହୁଛନ୍ତି, ଆପଣ ଯୋଉ କହୁଛନ୍ତି ଠାକୁର ମୂର୍ତ୍ତି କରିଥି ଆ ଯେହେତୁ ଆମର ଗୋଟେ ନନା ଆସୁଛନ୍ତି ବା ବ୍ରାହ୍ମଣ ନନା ଆସୁଛନ୍ତି ଆ ପୂଜା କରିବାକୁ ଗ୍ରମ ଦେ ମ ପ୍ରତ୍ୟେକ ଦିନ କିମ୍ବା ବାବାଜୀ ଆମଙ୍କର ପ୍ରତ୍ୟେକ ଦିନ ଗାଧେଇ ଦଉଛନ୍ତି ଆଉ ସେଠ ଥିବା ଜଗନ୍ନାଥ ଏବଂ ହନୁମାନଙ୍କୁ ମଧ୍ୟ ପୂଜା କରୁଛନ୍ତି ଅନ୍ୟ ଜଣେ ଏକ ଠାକୁର ସ୍ଥାପନ ହେଲେ ତାଙ୍କୁ କାହିଁ ପୂଜା ନ କରିବେ ଆଉ ଯୋଉଠି ଆଖପାଖ ଲୋକ କିମ୍ବା ଆପଣ ଯାଇକି ଯୋଉ ପ୍ରତ୍ୟେକ ଦିନ ଧୂପ ଦୀପ ଦଉଛନ୍ତି ଆପଣ ବି ଦେଇପାରିବେ ସେମତି
ନାଇଁ ନାଇଁ ଆପଣ ଯୋଉ କଥା ଆପଣ ଯୋଉ କଥା କହିଲେ ଠିକ କଥା କହିଲେ କିନ୍ତୁ ସେ ଯ ଟା ଓ ପୂଜା ହବ ହେଇପାରିବନି କାହିଁକି ନା ଏୋ ସେଟ ଗୋଟା ହବ ମୂର୍ତ୍ତି ଟାପ ର ପଥରର ହବନି କି ଇଏ ହବନି ଓଟା ଅ ମାନେ ଆପଣଙ୍କ ଯୋଉ କୁହନ୍ତିନି ନର୍ମା ଆମର ସରଳ ପଦାର୍ଥର ସରଳ ପଦାର୍ଥ ର ଗୋଟା ତିଆରି ହବ ସେ ଜାଗା ଟାକୁ ଖାଲି ଗୋଟା ଅ ଆଖିକୁ ସୁନ୍ଦର ଦେଖିବା ପାଇଁ ତା ମନର ଆକର୍ଷଣ ସେ ଜାଗାରେ ରହିଛି ଯିବ ଏମିତି ଟାଣଆନ ଏ ପାଖକୁ ଯେ ନା ଏ ପାଖରେ ଗୋଟେ କଣ୍ଟା ରହୁଛି ମାନେ ସେ ବଗିଚାକୁ ସୁନ୍ଦର କରିବା ପାଇଁ ଜଗଟା ଖାଲି ହବ ବୁଝିଲେ କି ସବୁବେଳେ ଫାଙ୍କା ରହିବ ପର୍ବପର୍ବାଣି ଟାଇମ ରେ ଖାଲି ସେ ଜିନିଷଟା ଆସିକ ସେଠି ଠୁଆ ହବ
ହଁ ହଉ
ବୁଝିଲେ କି ସେ ଜାଗାରେ ବାକି ସମୟ ଆପଣଙ୍କର ଯୋଉ ୁଏ ବସନ୍ତି ଏଇ ଯଉ ଟେବୁୁ
ହୁଁ
ଯେକୌଣସି ଟେବୁଲ ହଉ ଯାହା ବି ହଉ ସେ ଜାଗା ଟା ପଡିବ ଆଉ ପର୍ ଟାଇମ ରେ ଆପଣ ଯ କହୁଛନ୍ତି ଯଜ୍ଞ ଟାଇମ ରେ ଯ ହଉ କିଉ ଆପଣଙ୍କ ଡଙ୍ଗା ଭସା ଟାଇମରେ ହଉ ସେ ଜାଗାରେ ସେ ଜିନିଟାିକ ଖାଲି ୁଆ ହବ ବୁଝିଲେ କି ଗୋଟେ ସରଳ ପଦାର୍ଥରେ ସେଇଟା ତିଆରି ହବ ଆଉ ବାକି ଯେତିକି ରହିଲା ଆପଣଙ୍କ ଜାଗା ଚାରିପଟ ତ ଆୟତରେ ରଖି ଯାଇଥିବ ବାର ବୁ ଯାଇଥିବ ଆକଟରେ ଥିବ
ହଁ
କୁ ଆମେ ଆଗେ ପ୍ରଥମେ ଲଙ୍ଗଳ ହଉ ବା କୌଣସି ଚା ସେ୍ଞା ଯେଉଁ ଅଛି ଆମର ଟ୍ରାକ୍ଟର ଯେଉଁଟା ଆମର ବିଲ ଚାଷ ହଉଛି ତା ଦେହରେ ଆମେ ପ୍ରଥମେ ଆମେ ଆଗେ ଆଗେ ଚାଷ କରିବା ଚାଷ କଲା ପରେ ତାକୁ ଆମେ ତିନି ଚାରି ଥର ଚାଷ କରିବା ମାଟିିକି ଛାଡିଦବା ବୁଝିଲେ କି ଛାଡିଦେଲା ପରେ ଅନ୍ୟ ଏକ ଏକ ଜାଗାରୁ ବାଲିଆ ମାଟି ଯୋଡୁ କୁହନ୍ତି
ହଁ ହଁ
ପାଣି ତାପରେ ପକେଇବା ସି ଏମିତିରେ ମାସେ ଦି ମାସରେ ହେଇଯିବନି ହେଲା ପରେ ତାକୁ ଆମେ ଛାଡିଦବା ତାପରେ ସିଏ ଯେତେବେ ଅନା ବନା ଗଛ ସବୁ ଉଠିବ ତାପରେ ହେଲା ସେ ଗଛକୁ ଆମେ ମୂଳରୁ ଉପାରିବା
ହଁ ନିଶ୍ଚୟ
ଅନା ମନା ଗଛ ଉପରେ ତା ମୂଳରୁ ଓପାରିଆ ଯେତବେଳେ ତାପରେ ପୁଣି ଚାଷ କରିବା ଚାଷ କର ତ ଅନାବନା ଗଛର ତାର ମୂଳ ଦୁଆ ଉପାରି ଦବା ସବୁ ତାପରେ ଆମେ ଯୋଉ ଆମର ଚାରା ମିଳୁଛି ଯୋଉଟା ଗଛର ଯୋଉ ଘାସ ଗଛ ଯୋଉଟା ହଉଛି ଚାରା ମିଳୁଛି ଗ କିମ୍ବା ଚେର ଯୋଉ ମିଳୁଛି ତାକୁ ଆମେ ସେଠି ଆଗେ ଛିଞ୍ଚନ କରିବା ବୁଝିଲ ଚାରିପଟ ଟୋଟାଲି ବଗିଚା ପାର୍କ ଟୋଟାଲି ଆମେ ଯୋଉ
ଆଉ ଗୋଟେ କଥା ଆପଣ ଭୁଲି ଯାଉଛନ୍ତି ଯେ ଶୁଣନ୍ତୁ ଏକ ନଳ ଗୋପ କରିବେ ଯେ ସେଇ ପାଖରେ ଯେହେତୁ ଆପଣ ନଳକୂପ ଟା ଥିଲା ସେ ନଳକୂପ ଖରାପ ହେଇଯାଇଛି କିମ୍ବା ବହୁତ ପାଣି ଉଠଉ ନାହିଁ ସେ ପାଖାପାଖି ଯୋଉ ଗୋଟେ ନଳକ ର୍ଯ୍ୟନ୍ତ କରିଦିଅନ୍ତି ସେ ବହୁତ ସୁବିଧା ହୁଅନ୍ତା କାହିଁକି ନା ଆମ ବଗିଚାରେ ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ପାଣି ଦବା ପାଇଁ ସୁବିଧା ହୁଅନ୍ତା ଯେକୌଣସି ଜଣେ ଜଣେ ଗଲେ ଏକ ମୋଟର ଚଲେଇ ଦେେବେ ସିଏ ଆପେ ଆପେ ପାଣି ସବୁ ଫୁଲ ଫଳ ବଗିଚା ତମେ ଗଛ ପାଖକୁ ପହଞ୍ଚିଯିବ।
ତା ବ୍ୟବସ୍ଥା ଆମେ କରିବା ସେ ଯୋଉ ନଳକୂଅ କଥା କହିଲେ ନଳ ଳ କୂଅର ବାଟ କେମିତିଟି ହବ କୋଉ ବାଟରେ ପାଣିଟା ଯିବ କେମିତି ବ୍ୟବସ୍ଥା ତାବ ଅ କେତେ ଦୂର ହେଇପାରିବ କେତେ ହେଲେ ଭଲ ହବ ମାନେ ସବୁ ଗଛ ପାଖକୁ ପାଣିଟା କେମିତି ଯିବ କୋଉ ବାଟା ଦେଇଗଲେ କଣ ହବ କେମିତି ତା ବ୍ୟବସ୍ଥା ବି ହବ କାରଣ ମୁଖ୍ୟ ହଉଛି ଜଳ। ସେଠି।
ହଁ ନିଶ୍ଚୟ ନାଇଁ।
ବୁଝିଲେ କି ସେଇ ହିସାବରେ ଜଳଟା ପ୍ରଥମେ ବ୍ୟବସ୍ଥା
କେଇ ବଞ୍ଚିବେ ନାହିଁ ଆଉ।
ଆଜ୍ଞା ଜଳ ବିହୁନେ ସର୍ବନାଶ। କଥାରେ ଅଛି ହେଲା ଜଳ ଟା ପ୍ରଥମେ ଆଗେ ସେଠି ଆମେ ଯୋଗାଣ କରିବା ଯୋଉ ଯେମିତିକି ଚାରିପଟକୁ ଚାରିପଟ କାହିଁକିନା ଗଛ ଲାଗିବ ଜଳଟା ଚାରିପଟକୁ ଯେମିତି ପାଇଯିବ ଗଛ ମୂଳକୁ ଯାଇପାରିବ ତା ବ୍ୟବସ୍ଥା ପ୍ରଥମେ କଲା ପରେ ଆପଣ ତାପରେ ଯୋଉ ଘାସ ଅଛି ଘାସ ବଗିଚା ସାରା ସବୁଆଡେ ପକେଇ ଦେବି ପକେଇଦେଲେ ବ ସେ ଘାସ ଗଜିରିବ ତାପରେ ଆପଣଙ୍କ ଗଛ ଯୋଉଟା ଆପଣଙ୍କ ଆଖି ସୁନ୍ଦର ଦେଖାଯିବ ସୌନ୍ଦର୍ଯ୍ୟ ଦେଖାଯିବ ଯୋଉଟା ମାନେ ମନୁଷ୍ୟକୁ ଆକର୍ଷିତ କରିବ ଯୋଉଟା ବୁଝିଲେ କି? ଆକର୍ଷିତ ଯୋଉଟା ମଣିଷକୁ କରିବ ସେଇ ଭଳି ଗଛ ଆଣିକି ଆମେ ସେଠି ଲଗେଇବା।
ହଁ ଆଉ ଗୋଟେ କଥା କଣ କହିଲେ ଆମ ଗ୍ରାମବାସୀଙ୍କୁ ଆମ ଗ୍ରାମବାସୀ ଜଣେଇ ଦେବେ ଯେ ତାଙ୍କ ଯୋଉ ଗାଈ, ଛେଳି ମାନେ କୁକୁଡା ମାନେ ରହୁଛନ୍ତି ଯେହେତୁ ସେ ସବୁ ବାଟେ ବା ଷଣ୍ଢ ଆମ ଗ୍ରାମ ଯୋଉ କିଛିଟା ବୁଲୁଛନ୍ତି ସେ କଣ କହିଲେ ବାଡ ବି ଭାଙ୍ଗିକି ରାତି ମଧ୍ୟରେ ପଶି ପାରୁନ୍ତେ ଆମେ ତ ଅବଶ୍ୟ ରାତିରେ ରହୁନା ସକାଳ ସିନା ରହୁ। ସକାଳେ ବି ମଧ୍ୟରେ କେତେ କେତେ ଟାଇମରେ ସମୟରେ ଆମେ ରହୁ ରହିପାରୁନାହିଁ କାହିଁକି ନା କାହାର କେତେ ନିତ୍ୟ କର୍ମ ଅଛି କା କାହାର କେତେ କାର୍ଯ୍ୟ କରିବାକୁ ଯିବ ଯେହେତୁ ସେଇ ସମୟରେ ଆପଣ କହିଥିବେ ଆପଣଙ୍କ ଗାଈ କିମ୍ବା ଆପଣଙ୍କ ଜୀବଜନ୍ତୁ କୁ ଆପଣ ସମ୍ଭାଳିବେ।
ନାଁ ଆଜ୍ଞା ଆପଣ ଯୋଉ କଥା କହିଲେ ଶୁଣନ୍ତୁ ଆପଣ ଯୋଉ କଥା କହିଲେ ଗାଈ କଥା ସିଏ ତ ଘରୁ ଫିଟା ହେଇଯାଇ ନାଇଁ ଯାଇଥିବେ ବଣକୁ ଚରିବାକୁ ଚରିକି ଆସିଲା ଟାଇମ ରେ ଅ ଘର ଲୋକ ଥୋଡି ନା ଥିବେ କି ପାଖରେ ଗାଈଟା ନେବେ ବୋଲି ଆମେ ସେ ଗାଈ ଯେମିତି ତା ଭିତରକୁ ନ ପ୍ରବେଶ କରିବ ତା ପାଇଁ ଆମେ ବ୍ୟବସ୍ଥା କରିବା ଚାରିପଟ ଠିକ ଟାଇପ ରେ ବାର ବୁଲେଇଦବା। ଯଉ ଯୋଉଟାକି ବାଡ଼ ଦେଇ ଦେଇକି ଆୟତ୍ତ କରିବା କୌଣସି ଗାଈ କୌଣସି ଅଲଗା ତା ଫିଲ୍ମ ଟା ଆମର କରିବା ଯୋଡା ଦ୍ଵାର ଦବାର ଜଗଡା ଯୋଗରେ ଯେ ଗୋଟିଏ ବାଟ ରଖିବା ଯୋଉ ବାଟ ହିଁ ଯିବା ଆସିବା ସବୁ ହବ। ଆଉ ବାକି ସବୁ ଏରିଆକୁ ଆମେ ଯୋଉ ରହୁଛି ଆମର ଅ ପୁରା ବାକି ଯୋଉ ରହୁଛି ଜାଗାକୁ ଆମେ ପୁରା ଚାରିପଟକୁ ବାର ଓ ନିଜ ଆଇଦ୍ର ଦେଖିବା କୌଣସି ଅ ଗାଈ ଗୋରୁ କିମ୍ବା କୌଣସି ଅଲଗା ଇଏ ତା ଭିତରେ ପଶ
ଆଉ ଯୋଉ ଯୋଉ ବହୁତ ଉ ସେଇ ଆମ ଗ୍ରାମ ଦେବତୀ ପାଖରେ ପା ଯୋଉ ଦଶ ବାରଟି କୁକୁର ବୁଲଛନ୍ତି ସେ ବି ମଧ୍ୟ ଫୁଲ ଗଛରେ ଦୁଇ ଚାରି ଜଣ ଯ ତା ଭିତରେ ଭୁଲ ପ୍ରସାଦ ପଶିଗଲେ ତା ଭିତରେ ଖେଳି ଖେଳିକା ସେ ନଷ୍ଟ କରିଦେବେ ସେଟାକୁ ବି ଆମେ ସନ୍ଦେହ କରି ଆମେ ରଖିବା କଥା ଯେ ଆମେ ସେଇଟା କେମିତି ସେମାନେ ପଶି ନ ପାରିବେ ଆମେ ବହୁତ ଉଚା କରିଦବା ଯେ ଆଉ ତଳ ବି ଫା ଙ୍କା ରଖିବାନି ସେ ଯେମିତି ପଶି ପାରିବେ ସେ ବାଟେ ଆଉ ଯଦି ଭୁଲ ବଶ୍ ତ ପଶିଗଲେ ସିଏ ଆମ ଗଛ ଗୁଡିକୁ ନଷ୍ଟ କରିଦେବେ ବୋହୁତ ଅସୁନ୍ଦର ହେଇଯିବ ବୁଝିପାଇଲେ।
ନା ଆପଣ ଯୋଉ ଭାବରେ କହିଲେ ଭଲ କଥାଟା କୁ କହିଲେ ଏଇ ଯୋଉ ଉଁ କୁକୁର ଅଁ ଛୋଟୋ ମୋଟୋ ଜୀବ ସମନ୍ତେ ଯୋଉ ପଶି ପାଶି ଯାଉଚନ୍ତି ତା ପାଇଁ ବି ଆମେ ବ୍ୟବସ୍ଥା କରିବା ଉଁ ମୁଖ୍ୟତଃ କୁକୁରର ଏଇ ଯୋଉ ଛେଳି ହେରିକା ଅଛନ୍ତି ସେ ଛୋଟୋ ମୋଟୋ ବାଟ ଦେଖିଲେ ଗଳି ଯୋଉଠି ଗଳି ମଳି ଟିକିଏ ଦେଖିବେ ସେଠି ପଶିବେ ତାହାର ଏମିତି ବ୍ୟବସ୍ଥା କରିବା ଯେ ତା ଚାରିପଟ ଏମିତି ବାଡ ବୁଲେଇବା ଯୋଉଟା କି ଆମର ଜାଲ ବୁଲ ଉଁ ମିଳୁଚି ବୁ
ହଁ ହଁ।
ମଝୁବୁତର ଜାଲ ତାକୁ ଆମେ ତିନି ପରସ୍ତ କରିକି ଦବା ଚାରିପଟା ଆ ବୋଧ କରିବା ଯୋଉଟା କିଏ କୌଣସି ଜି କୁକୁର ଛେଳି ଛୋଟୋ ଛୋଟୋ ଜୀବ ମଧ୍ୟ ପଶିପାରିବେନି ତା ଭିତେରେ ବୁଝିଲେ କି?
ହଁ ଶୁଣନ୍ତୁ ମୁଁ ଆଉ ଗୋଟେ କଥା କହିଦୋଉଚି ସେଇଟା ଆମେ ଲୁହା ଜାଲ ବୁଲେଇଥିଲେ ବୋହୁତ ଭଲ ହବ ବୁଝି
ନା ନା ଆପଣ ଯୋଉ କଥା କହିଲେ ଲୁହା ଜାଲ ଲୁହା ଜାଲ ବୁଲେଇ
ହୋଉ ଶୁଣନ୍ତୁ ମୁଁ ଆଉ ମୁଁ ଭାବୁଚି ମୋର ସମୟ ବିଳମ୍ବ ହେଇଗଲାଣି ମୁଁ ଖାଦ୍ୟ ଗ୍ରହଣ କରିବି ଆଉ କିଛି ସମୟ ପରେ ଆପଣଙ୍କ ସମ୍ ସମ୍ପର୍କ କରିବି ଏଇ ବିଷୟରେ ଆମ କଥା ହେବେ ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଆପଣଙ୍କୁ ସମ୍ପର୍କ କରୁଛି। ଆପଣ କୁଆଡେ ଯିବେ ନାହିଁ ସେଇଠି ଥେବେ।
ଆଜ୍ଞା ଖାଦ୍ୟପେୟ କରିକି ଆସିକି ଆମକୁ କଲ୍ ମାନେ ଏଁ ଆପଣଙ୍କ ଜ ସ ଫୋନୋରେ ଆପଣକୁ ଫୋନ କରିବେ ବୁଝିଲେ କି?
ଏତେ ଦ୍ଵାରା ଜଣେଇ ଦିଆଯାଉଚି ଆପଣଙ୍କୁ
ତଫାଥ